ହାଲୋ।
ହଁ ନମସ୍
ହଁ ନମସ୍କାର୍, କଣ କରୁଥିଲ କି?
ଆଜ୍ଞା ଏ ପୁଅଟାକୁ ଧରିଛି ଆଉ।
ମୁଁ କହିଲି କଣ କରୁଥିଲ ଆ ଲାଇନ ଆସିଲା କି ନାଇଁ ଯୋଉ କହୁ ଲାଇନ୍ କଣ ଟ୍ରାନ୍ସଫର୍ମର ପୋଡି ଯାଇଥିଲା, ମୁଁ କହିଲି ଟ୍ରାନ୍ସଫର୍ମର ଯୋ ପୋଡି ଯାଇଥିଲା ଆସିଲାଣି କି ନାଇଁ?
ହଁ କାଲି ରାତିରେ ଦେଇଚନ୍ତି ଲାଇନି ଯେ
ହୁଁ।
ହାଲୋ ଲାତିରେ ଦେଇଛନ୍ତି ଲାଇନି ଏମିତି ଭୋଲ୍ ଟେଜ୍ ଆସିଛି ଯେ ସାଇଟାଙ୍କର ଅଧା ଲୋକଙ୍କର ପୋଡି ଯାଇଛି ସବୁ ଫାନ ବୋର୍ଡ।
ଅଧିକ ଭୋଲ୍ଟେଜ ହେଇଗଲା ବୋଧେ ନାଇଁ କି?
ପୁରା ଅଧିକ ହଁ ଆମର ବି ଫ୍ୟାନ ପୋଡି ଦେଇଚି। ହଁ ଶୁଭିଲା। ମୁଁ କହିଲି ଆମର ବି ଫାନ ପୋଡି ଦେଇଛି ବଲ ଫଟେଇ ଦେଇଛି।
ହଁ। ସେ ହଁ। ହଁ ମୁଁ ଟିକେ ଘୁଞ୍ଚି ଯା ଏଠି ସବୁ ମାଇ କୀ ବଯେଇଲେଣି ଏ ମା ଛୁଆ ତିନି ଜଣ ମାଇକୀ ବଯୋଉଛନ୍ତି। ହାଲୋ। ହଁ-ହଁ-ହ ମୁଁ ଏଇ ବାହ ବାହାରକୁ ଟିକେ ପଳେଇ ଆସିଲି ମୁଁ କହିଲି ବାହାରକୁ ଟିକେ ପଳେଇ ଆସ ଛୁଆ ଗୁଡା ଘୋ ଘା ହଉଛନ୍ତି ଦୋଳି ଖେଳିକି ଯେ, ଏ ବର୍ଷା ପାାଗକୁ ବାହାରକୁ ଟିକେ ଆସ ସୋଏଆକୁ ମତେ ଟିକେ ପଚ ପଚ ଲାଗେ।
ହଁ ହେଲା ଆଜି ବର୍ଷା ତ ଛାଡୁନି ପୁରା ଲାଗି ରହିଛି ଆଉ।
ହଁ ପରା ଆଉ ତମର ବି ସେୟଆ ହେଉଛି ବର୍ଷା ନାଇଁ କି?
ହଁ ଆଜି ସକାଳୁ ବର୍ଷା ଯେ ଏତ ଛାଡୁନି।
ଦିଆଡେ ଘୋଟିକି ହଉଛି ଆଉ ହୁଁ ଆଉ ପୁଅ ଦେହ ପୁରା ଏନେ ଭଲ
ହଁ ପୁଅ ଦେହ ଟିକେ ପୁରା ଭଲ ହେଇଗଲାଣି ତର
ଅ ଯାହା ହଉ ମୁଁ ଯାହା ଭାବୁଥିଲି କହିଲ ଦେହା ଛୁଆ ଟ ଦେହ ଭଲ ନଥିଲା କଣ କେମିତି ହେଲା ଆଉ ଚାରିଟା ବେଳେ ଚା ଫା ପିଅ ନା କେନା ନାଇଁ
ହଁ ହଁ ଦି ଟାଇମ୍ ନ ପିଇଲେ ମୁଣ୍ଡ ମୁଣ୍ଡ ବିନ୍ଧୁଛି ମୋର।
ଏଟା ଗୋଟେ ଅଭ୍ୟାସ ଆଉ ମୁଁ ତନେ ପିଇ ସାରିଲିଣି ଆଉ ହଁ ଆଉ ରୋଷେଇ ସବୁ ଶିଖିଛ ନା ମୁଁ କହିଲି ରୋଷେଇ ସବୁ ଶିଖିଛ ନା ନାଇଁ?
କିଛି କିଛି ଶିଖିନଥିଲି ଯେତିକି ଶିଖି ଗଲେଣି।
ଶିଖି ଗଲାଣି କଣ କଣ ରୋଷେଇ ସବୁ ଭଲ କର କଣ ରୋଷଇ ଟା କୋଉ ରୋଷେଇଟା ବେଶୀ ଭଲ କର?
ମତେ ତ କୁହନ୍ତି ସବୁବେଳେ ଯୋଉ ରାଇ ଫାଇ ଯୋଉ ଆଇଟମ ସବୁ ପୋଇ ଖୋଇ ହଉ ରାଇ ସେଇଟା ଭଲ କରେ ଆଉ ଚିଙ୍ଗୁଡି ଭଲ କରେ ଏଇ ଯୋଉ ଫୁକା ଯଉ ଚିଙ୍ଗୁଡି ଥକା।
ହଁ।
ଓହ।
ହଁ ଆଉ ରୋଷେଇ ଟା ଟିକେ ଭଲ ନାଉ ନ କଲେ ମନ ଟା ଦୁଃଖ ହେଇଯିବ। ରୋଷେଇଟା ଯି ଜଣେ ଶିଖିଛି କ ଖୁସି କରିକି ଖାଇବ ନାଇଁ କି?
ହଁ।
ଆଉ ଆଉ ବାହା କେହି ଘରେ ମାନେ ରୋଷେଇକ ବାନହାନି କରନ୍ତିନି।
ଆମର ରୋଷେଇ ହ ଆମ ମା ବା ହଉ ନାହାନ୍ତି ସିଏ ତ ଭାତକୁ ବି ଟିକେ ବାହୁନିବେ ବି ଭାତ ଟା ଏମିତି ହେଇଛି ଭାତ ପାଞ୍ଚ ଜାତି ହଁ ସିଏ ତାଙ୍କର ଖାଇବା ଟିକେ ଏପଟ ସେପଟ ହବନି। ମାନେ ଖାଇବେନି ଖାଇବା ତାଙ୍କର ଏତେ ନୁହେଁ କିନ୍ତୁ ସବୁ ପରଫେକ୍ଟ ହେଇଥିବା ଦରକାର ଲୁଣ ଟା ଠିକ୍ ହେଇଥିବ ରାଗଟା ହଁ ଲୁଣ ଟା ଠିକେ ଥିବ ରାଗ
ନା ଏଇଟା ବି ଠିକ କଥା ଯେ ଆମେ ଦିନକୁ ଥରେ ଖାଇବା ଖାଇବାରେ ଖର୍ଚ୍ଚ ଚ କରିବା ଯଦି ସେଇଟା ରୁଚିକର ନହବ ବି ଭାରି ଦୁଃଖ ଲାଗିବ ନାଇଁ କି ଆଉ କଣ ଫୋପାଡ଼ି ଦବା କି ଖାଇବା ତ କିନ୍ତୁ ଖାଇବା ଟା ଖାଇଲା ଭଳିଆ ଟିକେ ନହେଲେ ଭଲ ଲାଗିବନି ଆଉ
ଆଉ ନ ହେଲେ କେହି ନାଇଁ ଆମର ସବୁୁ କିନ୍ତୁ ଆଡଜଷ୍ଟ କରିଦେବେ ନାଇଁ ଏଇ ଜିନିଷ ଟା ଯଦି ହେଇନି। ପୁଣ ପୁଣ ହେଇନଥିବ କଣ ପକେଇ ଦେଇ ଖାଇ ଦେବେ କଣ ସବୁ ଆଡଜଷ୍ଟ କରିଦେବେ।
ହୁଁ।
ଏଇଟା ହେଇନି।
ଶଶୁର କିଛି କୁହନ୍ତିନି, ଶଶୁର କିଛି କୁହନ୍ତି, ଶଶୁରଙ୍କର କିଛି ଏମିତି ନାହିଁ।
ନାଇଁ ତାଙ୍କର ତ ତମେ ଖାଇବାକୁ ଦିଅ ନଦିଅ ସେ ପାଟି ବି ଫି
ହେ, ହେ, ହଁ, ହଁ, ଏ ଝିଅ ପିଲାମାନେ ଟିକେ ଝିଅ ପିଲା ମାନଙ୍କର ଟିକେ ଅଛି ଆଉ କହିବେ ଯାହେଲେ।
ପୁଅ ପିଲା ମାନଙ୍କୁ ଯାହା ଦେଇଦବ ସେ ଖାଇଦବେ ତାଙ୍କର ହେମିତି କିଛି ନାହିଁ ଏଟା ନାହିଁ। ଖାଇବିନି କି ଏଟା ନାଇଁ ହୁଁ। ହଁ ଆ ବାବା ଟିକେ ସେ ଖାଇବେନି ନା ସେ ଟିକେ ଭଲ ଖାଇବେ। ଅଳ୍ପ ଟିକେ ତାଙ୍କର ସେଠି କିନ୍ତୁ ଖୋଜିବେ ମାନେ ଲୁଣ ଠିକ୍ ହେଇଥିବ, ରାଗ ହେଇଥିବ, ଲୁଣ ମାନେ ତେଲ ହଇଥିବ ଇଏ ହେଇଥିବ।
ନାଇଁ ଝିଅ ସେଟା ତ ଜାଣିଲ ମାମା ଏମିତି ଟିକେ ଯତ୍ନରେ ଦବ ସେମାନେ ଟିକେ ଖୁସି ହେଲେ ଭଲ।
ନା ହଁ ତାଙ୍କୁ ଆମେ ଖାଇବାକୁ ଦେଲାବେଳେ ଆମେ ଦି ଯାଆଙ୍କ ପୁରା ଇଏ। ସେ କଣ ତାଙ୍କୁ ଭଲ ଲାଗେ ତା ପୂର୍ବରୁ ସେ ଗାଧେଇବା ପୂର୍ବରୁ ଆମେ କରିକି ଏନେ ଥୋଇ ଦେଇଥିବୁ।
ବାପ, ମା ଯଦି ଖୁସି ହେଲେ ତମର ସବୁ ଭଲ ହବ, ଯାହା ଯେତେ ଦୁଃଖ କି କିଛି ତମ ଜୀବନରେ ଆସିବନି କାରଣ ବାପା, ମା ହେଲେ ଜିଅନ୍ତା ଠାକୁର। ସେ ଯେତେ ଭୁଲ୍ କରନ୍ତୁ କିନ୍ତୁ ପୁଅ, ଝିଅ ହିସାବରେ ଯଦି ତମେ ଠିକ୍ ରେ ଯେ ସବୁ ତାଙ୍କ ମନ କଥା ବୁଝୁଥିବ ଭଗବାନ ମାନେ ତମର ସବୁ ଭଲ। ହଁ ହଁ ଆଉ ବାପା, ମା ତ କେବେ ଚାହିଁବେନି ମୋ ଛୁଆ ମାନେ ଦୁଃଖରେ ରୁହନ୍ତୁ ବୋଲି।
ସେଇ ଭଳିଆ ଖରାକୁ ଦେମି। ଠେଲା ପରି।
ଆଉ କଣ, ଆଉ ଦିନରେ ଆଜି କଣ ରୋଷେଇ କରିଥିଲ? ହୁଁ, ହଁ ହଁ।
ମୁଁ ପଳେଇ ଆସିଛି ଆମ ଯୋଉ ପୁରୁଣା ଖଞ୍ଜାକୁ ପଳେଇ ଆସିଛି, ଯୋଉ କାଲି ଯୋଉ ରାତିରେ ଲାଇନ୍ ସବୁ ଫା ଟି ଫୁଟା ଗଲା ପୁଅଟା ହଇରାଣ କରିବ ତ ଗାଡିରେ ଆଣିକି ରା ରାତି ଏଗାରଟା ବେଳୁକୁ ମାମୁ, ମା ଛୁଆ ସମସ୍ତଙ୍କୁ ଛାଡ଼ିଦେଇ କି ଯାଇଛନ୍ତି। କଉରା, ସେଇଠି କାଲିଠୁ ଅ
କେତେ ବାଟ ପୁରୁଣା ଖଞ୍ଜା ଟା କେତେ ବାଟ?
କୁଜି ଗାଁ ଭିତର ସେମାନେ ଆମେ ଗାଁ ବାହାରକୁ ମାନେ ପଳେଇଛୁ ପୁରା ରୋଡ୍ ପାଖକୁ। ହେରେ ଏଇ ହଁ ଗାଁ ଭିତର ଖଞ୍ଜା ଆମ ଘର ହେ କୋଉଠି କି?
ପୁରୁଣା ଘରେ ଲୋକ ବି ଅଛନ୍ତି।
ପୁରୁଣା ଯେ ମାନେ ପୁରୁଣା ଘର ବଡ ଫ୍ୟାମିଲି ଆମର, ବଡ ଫ୍ୟାମିଲିରୁ ସମସ୍ତେ ଡିଭାଇଡ଼୍ ଗୋଟେ ଗୋଟେ ଯାଗାକୁ ପଳେଇ ଘୁଞ୍ଚିକି ରହିଛନ୍ତି।
ହଁ ତ ସେଠି ଦାଦା ଘରେ ଅଛନ୍ତି, ଦାଦା ବଡବାପା ଘର ସବୁ ଅଛନ୍ତି।
ହଁ ସମସ୍ତେ ଅଛନ୍ତି, ତାଙ୍କ ଘରକୁ ପଳେଇ ଆସିଛି ଆଉ କାଲିଠୁ ଆଉ।
ଖିଆ ପିଆ ବି ସେଠି ହଁ, ହଁ ହଉ। ପରିବାରରେ ଖୁସିବାସି ଥିଲେ ଯଉଠି ରହିଲେ ଯଉଠି ଖାଇଲେ କଣ ଅଛି।
ଫ୍ୟାମିଲି ନା ଯେତେବେଳେ ଏକାଠି ହେବେ ମାନେ ଯେମିତି ଆମର ବାପ ଘରେ ଯେମିତି ବଡ ଫ୍ୟାମିଲି। ଏଠି ସେମିତି ଆମର ବଡ ଫ୍ୟାମିଲି।
ଆ ବଡ ଫ୍ୟାମିଲିରେ ଗୋଟେ ଖୁସି ଥାଏ ଯେ ନାଇଁ କି?
ହଁ ଖୁସି ଥାଏ ଦୁଃଖ ସୁଖଠୁ ଆରମ୍ଭ କରିକି ଦେହ ପାହା ଭଲ ମନ୍ଦ ସମସ୍ତେ ସମସ୍ତଙ୍କ ପାଇଁ।
ହୁଁ, ସେଇଟା ତ ଭଲ ଆଉ।
ହେଇ ତ ଆମେ କାଲି ତ ରାତିରେ ଚାରି ଯାଆ ଆଙ୍କ ଏକାଠି ହେଇ ଯାଇଥିଲୁ ଯେ। ଆମେ ତ ଗପିଚୁ ତ ଗପୁଚୁ ରାତିି ହଁ ସମସ୍ତେ ଯିଏ ଯୁଆଡେ ଶୋଇପଇଲେ ଗୋଟେ ରୁମ୍ ରେ ଆମେ ଚାରି ଯା ପଶିଗଲୁ, ଆଉ ଗ ଗପୁଚୁ ସବୁ ମଜା ଯେତେକ କଥା ପକେଇକି ଯା ରା ରାତି ବାଜିଗଲା ଗୋଟେ ଶୋଇଲା ବେଳକୁ, ଗୋଟେ ଶାଢେ
ତ ଭଲ ବାର ଥିଲା ଗୋଟେ ଭଲ ରୋଷେଇ କରିକି ଆଗେ ଖାଇଥିବ।
ନାଇଁ ଆମେ ଖାଇପିଇ ଦେଇଥିଲୁନା ଲାଇନ ଆସି ଆସିବ ବୋଲି ଭାବିକି ଏଠି ଘରେ ଥିଲୁ ଖାଇପିଇ ଦେଇଥିଲୁ ହଁ ଖାଇଖୁଆ ଦେଇକି ରାତିକି। ସେଇ ଏଗାରଟା ସାଢ଼େ ଏଗାରେଟା ବେଳୁ ଘରୁ ବାହାରିଲୁ।
ଆଜି ସେଠି ଖାଇଲ
ହଁ ଆଜି ନାଇଁ ବଡ ଯାଆ ମରିଚି ଘରେ କେହି ନାହାନ୍ତି ନା ଗଲେ ସେ ରୋଷେଇ କରିବେ। ଆଉ ଶଶୁର ହରିକା ସମସ୍ତେ ଖାଇବେ ସେ ତାଙ୍କର ସଖାଳୁ ଉଠିକି ପଳେଇଲେ ଭାଇ ଆସିକି ନେଇକି ପଳେଇଲେ। ଆଉ ମୋତେ ଯେହେତୁ ପୁଅଟା ଗରମରେ ମାମୁଁଘରେ ରହିପାରିବନି ଆଉ ଇନଭେଟର। ଚାର୍ଜ ଅଛି ଆଉ ନାହିଁ କାଲିଠୁ ବସିନି ଆମେ ମା ଛୁଆ ରହିଲୁ ଆମେ ଏଠି ଆସିକି ମିଶିକି ସାଙ୍ଗ ହୋଇକି ଖାଇଥିଲୁ। ଆଉ ରାତିରେ ଯିବୁ ହାରି ଆଉ---ନଅଟା ଦଶହ। ଆଙ୍କୁ ଆଉ ଲାଇନ୍ ଏଇନା ଆସିଲା ହାରି ଆସିଲାଣି ହାରି।
ଆସିଲା ଆସିଲାଣିତ ଆଉ ମେସ୍। ସବୁ ପୋଡିଯାଇଥିବ ଡରିଯାଇଥିବେ ସମସ୍ତେ ନାଇଁ କି ରାତିରେ।
ତାର କାଜ ଚାର୍ଜର ବି ଫଟେଇ ଦେଇଛି।
ଇମା କିଛି କାହାର ହେଇନି।
ପୁରା ଲାଇଟି ହଁ ଚାର୍ଜ ମୋବାଇଲ ବି କାଲି ହେଲାନି ପି କା କୋଉଠି ବି। ଚାର୍ଜହେଲାନି ଏତେ ଜୋରରେ ହାଇ ଆସିଲା ସାଙ୍ଗେ ସାଙ୍ଗେ ନୂଆଟା ବସିଥିଲେନା ବେଶୀ ଚାର୍ଜ। କରିଦେଇଛନ୍ତି।
କହିଲି କାହାର କିଛି କ୍ଷତି ହେଇନି।
ନାଇଁ ନାଇଁ କ୍ଷତି କାହାର ହେଇନି ସେ କିଏ କହିଦେଇଥିଲେ ଯେ କିଛି ଏଇନା ଲଗେଇବନି ଆଉ ଦି ତିନି ଘଣ୍ଟା ଗଲାପରେ। ଟିକେ ଡାଉଟ ହେଲା ପରେ କହିଲେ
ନୂଆ ମଟର ତ କେମିତି କଣ ଚାର୍ଜଟା ଅଧିକ ହେଇଗଲା ଆଉ।
ହୁଁ।
ହୁଁ
ଆଉ ଆଜି କଣ ଖାଇସାରିଚ ଖାଇଛନ୍ତି ଆପଣ।
ମୁଁ ଖାଇଚି ଆଜି ଆଳୁପକୁଡି ତରକାରୀ ଜହ୍ନିଆଳୁଭଜା ଆଉ ଟିକେ ଚକଟାଚକଟି। ଶନିବାରେ ତ ସାଧା ଆଉ। ଘରେ କିନ୍ତୁ ସେ ମାଛମୁଣ୍ଡକୁ ପୋଇପକେଇକି ଛିଞ୍ଚଡା କରିକି ସେ ଶଶୁର ବୋହୁ। ଖାଇଲେ ତାଙ୍କର ସେ ପାରିବେନି ସେ ସେ ଖାଉଛନ୍ତି। ମୁଁ ଖାଇନି ଆଉ। ମୁଁ ଶନିବାରଟା କେବଳ ଆମ ଘରେ ଖାଇବି ଉଁ। ଆମରତ ସବୁ ବାରିଲେ ସେ ବାରିଲା ଯିଏ ନ ବାରିଲା।
ନାମ ମନରେ ଥିବଯଦି ଖାଇବାକୁ ବାରିଲେ ଲାଭକଣ ଯୋଉଟାଆତ୍ମା ଡାକୁଚିଖାଅ?
ହୁଁ ଶନିବାରେ ଏମିତି ମାର୍କଟରେ କଣ ସ୍ପେସିଆଲ। କାଲିମାଛହେଇଥିଲା ନା ଓ ଅଧିକଆସିଥିଲା ମାଛରହିଯାଇଥିଲା ଆଉ ଫ୍ରୀଜୀରେ ରଖି। ଫ୍ରୀ ଇ ଥିଲା ବୋହୁ ସିଏତ ଭଲପାଏ ସେ ବିଲେଇ ଗୋଟେପ୍ରକାରର। ଆଉ ଶଶୁର ସେ ତାଙ୍କ ପୋଇକି ଭଲପାନ୍ତି ଦିଜଣଯାକ ମାଛମୁଣ୍ଡ ପୋଇ ପକେଇକି କରିକି ଖାଇଲେ। ନାତୁଣୀ ସେ ଦିଜଣଯାକ ମୁଁ ମୋର ଖାଇଲିକୋବିଆଳୁ ତରକାରୀ।
ହଁ ଆମର କେହି ବାରନ୍ତିନାହିଁ ଆମରଗୁରୁବାରେ ପି ଖାଇଦିଅନ୍ତି ପୁଅପିଲାମାନେ।
ପୁଅପିଲା କେହିବାରେନି ଆମଘରେ ସମସ୍ତେ ଆଇନ୍ସ ପ୍ରିୟ।
ଆମର ଫୁଣି ଫ୍ରିଜରେ ରଖୁ। ପିଲେ ସାଧାକୁ ପଛେ ଆଡେଇଦେବେ କିନ୍ତୁଆଇଁସ ଦିନ ଆଇଁସଦିଅ ଖାଇଦେବା ସାଧଗୁଡ଼ାକ।
ସାଧଗୁରା କିଏ ଫ୍ରୀଜିରେ ରଖିକିଖାଉଛି ଫ୍ରିଜ୍ ରେ ରଖିଲେବି ଫୋପଡାହବ।
ଫୋପାଡା ହବ କିନ୍ତୁ ଆଇଁଷ ହେଲେ କେହି ଫୋପାଡିବେନି ପରଦିନ ଗରମ କରିକି ଖାଇଦେବେ।
ଆଇଁସ ନଷ୍ଟ ହବନି।
ରବିବାର ପୁରାଆଇଁସ ମୁଁ ଖାଏନି ତ ରବିବାରେ ଖାଏ ନି। ଆଉ ଶନିବାରେ ଖାଏନି ମଙ୍ଗଳବାରେ ଖାଏନି ସୋମବାରେ ଖାଇବିନି ଗୁରୁବାରେ। ବିନି କେବଳ ବୁଧବାରେ ଶୁକ୍ର।
ଆଉଁ ସେପଟେ ଯୋଉଅଛି ବଳରାମ ମନ୍ଦିର ଯାଇଚ ନା ନାଇଁ କେବେ।
ହଁ ବଳରାମ ମନ୍ଦିର ଯାଇଛି ନା ଏଇ ଯୋଉ ଯାଇଥିଲି ସୁଦୂଶାବ୍ରତ ଫାଷ୍ଟ କି କଲି ତ। ଘରେ କରିଥିଲି ବ୍ରହ୍ମଣ ଆସି ସେଠି ବି ଯାଇଥିଲି ମାଆଙ୍କ ପାଖକୁ ପୂଜା କରିକି ଆସିଥିଲି।
ହଁ ନାଇଁ ବଳରାମ ମନ୍ଦିର ଭିତର ଟା ଭଲ ଲାଗେନି ସେଠି ତାଙ୍କୁ ଖାଇବା ଟା ବି ଭଲ ଦିଅନ୍ତି ହଁ।
ଅନ ଯଉ ଦିଅନ୍ତି ଏଠୁ ବହୁତ ବଢିଆ ଲାଗେ।
ହଁ ଆଉ ତା ପାଖରେ ଯୋଉ ସପ୍ତ ଶଯ୍ୟା ଅଳ୍ପ ବାଟ ଅଛି ଯାଇଛ ନା ନାଇ କେବେ ବୁଲି।
ହଁ ସପ୍ତସଯ୍ୟା ଯାଇଛି। ଦଶ ହଜାର ଏପଟେ ତ ବହୁତ ଏବେ ନୂଆଟେ କରିଛନ୍ତି ହଁ।
ସେପଟେ କୋଉଠି ଶଙ୍କରପୁର ପାଖାପାଖି ବୋଧେ
ହଁ ଆଠ ଦଶ କିଲୋମିଟର ବୋଧେ ହବ କି କଣ?
ହଁ ଶଙ୍କରପୁର ପାଖାପାଖି ମୁଁ ଦେଖିନି ଶୁଣିଛି।
ସେ ବହୁତ ବଢିଆଇଛି ପାଞ୍ଚଶହଟଙ୍କା ନେଖେ ନେଉଛନ୍ତି ମୁଣ୍ଡ ପିଛା।
ହଁ ନିଅନ୍ତୁ ପଛ ଏ ଦେଖିବା ପୁଅ ଆସନ୍ତୁ ବାହାରେ ତ ଛୁଆମାନେ ଅଛନ୍ତି ଆସନ୍ତୁ ସେଠିକି ଯିବାକୁ କହୁଥିଲି। ପୁଅ ତ ହଠାତ୍ ପଳେଇଲେ ଦିଜଣ ଯାକ। ଆଉ ଯାଇ ହଉନି ଆସନ୍ତୁ ଦେଖିବା ଯିବୁ ଆଉ।
ଏଟା ଭଲ କରିୁଛନ୍ତି ପାର୍କରେ ଏଇଟା
ହଁ ଯିବା ଟିକେ ବୁଲାବୁଲି କରିକି ଆସିବା କଣ ହଉଛି?
ହଁ ଯାଇ ଫ୍ୟାମିଲି ନେଇକି ଯିବା କଥା ଗୋଟେ ଗୋଟେ ଜାଗାକୁ ଫ୍ୟାମିଲି ନେଇକି ଯିବା କଥା। ପିଲାମାନେ ବି କିଛି ଶିଖିବେ କରେ ଆଜ୍ଞା। ଆଜ୍ଞା ଆଜ୍ଞା ହଉ ରହୁଚି ନମସ୍କାର।
ହଁ ହଁ